ହ୍ୟାଲୋ
ହଁ ହଁ କୁହ।
ଆ କାଟିଦେଲ କଣ ପାଇଁ?
ମୁଁ ପା ସେତ ପା
ସେଇଟା କଣ କହିଲ? ସେ ଆପରେ ବୋଧେ ସେମିତି ହେଇଚି।
ନାଇଁ ଯେତେବେଳେ ନେଟୱାର୍କ ନପାଏ ସେତେବେଳେ ଅଟୋମ୍ୟାଟିକ କଟିଯାଏ। ଆଉ ଏବେ କଣ କରୁଛ? ଏବେ କଣ କରୁଚ? ହ୍ୟାଲୋ।
ଖାଇଛ କଣ ଖାଉଛ?
ଆଉ ଖାଇସାରିଲାଣି?
ମୁଁ ଖାଇସାରିନି। ତମେ କଣ ଖାଇଛ?
ମୁଁ ପଖାଳ ଭାତ ଖାଇଛି। ତମେ?
ମୁଁ ପଖାଲ ଭାତ ଖାଇଛି।
ପଖାଳକୁ କ ତରକାରୀ? ମୁଁ ପୋଟଳ କହ ତମେ?
ତମେ କଣ ହେଇଥିଲ?
ଆରେ ଏତେ ଖାଇ ଦେଇଛ।
ହଁ ଆମ ମୋ ବୋଉ।
ଆଉ ସମସ୍ତଙ୍କ ଆଉ ସମସ୍ତଙ୍କ ଦେହ ବା କେମିତି ଅଛି?
ରଜ ପାଇଁ କେମିତି କେମିତି କଲର ସବୁ ଡ୍ରେସ ଆଣିଛ?
ହଁ ଆରେ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ମାମା, ମୋ ଅଜା, ଆଈ, ମୋର ଗୋଟେ ମାମୁଁ। ଆଉ ତମ ପଢାପଢି କେମତି କଣ ସବୁ ଚାଲିଛି? ତମ ପଢାପଢି କେମିତି ଚାଲିଛି?
ଆଉ ରଜ ତମ ଆଡେ କେମିତି କଣ ମହୋତ୍ସବ ଫହ ତ୍ସବ ହଉଛି ନା ନାଇଁ?
ହଁ ଆମ ଆଡ଼େ ଭଲ ମହତ୍ସବ ହୁଏ।
ଆମ ଆଡେ ହୁଏ ଅଳ୍ପ ମାନେ ଯେତିକି ହବା ଉଚିତ ଆଉ। ଅଳ୍ପ ଆମ ଆଡେ କରନ୍ତି ଆଉ।
ହୁଁ।
ଆଉ ସକାଳୁ କଣ
ତମ ଆଡେ କି କି ଦୋଳି ପଡେ ତମ ଆଡ଼େ କି କି ଦୋଳି ପଡେ।
ଖାଲି ଝୁଲା ଦୋଡି ଯୋଉଟା ପଡେ ସେଇଟା ଖାଲି ପଡେ ଆଉ ଏମିତି କିଛି ପଡେ ନା ତମ ପଟେ।
ତମ ପଟେ କେମିତି ପଡ଼େ?
ଆମ ପଟେ ଭଲ ପଡ଼େ
ରଙ୍ଗ କରୁଥାଅ ଆଉ ଆଉ କଣ କରୁଛ ଏବେ।
ମୁଁ କଥା ହଉଛି କଥା ହଉଛି ଆଉ ଏଠି ବସିଛି ବସି ମୁଁ କାମ ବି କରୁଛି।
କଣ କରୁଛ।
ଦି କିଲ ପନିର ଥିଲା ତ ସେଇଟା କଟୁଛି ଆଉ।
ଓ ହୋଁ ଅଥି ଏବେ ତ ରଜ ପାଇଁ ସବୁ ଘର ଦୁଆର ଝଡା ଝଡି ହଉଛି।
ହଁ ହଳ ଧରି ବିଛି ତ।
ତମର ହଉନି।
ଆମର ହଉଛି ବହୁତ କାମ ଆମର। ଆମର କଣ ଶ୍ରାଧ ଅଛି ତ ଆହୁରି ବହୁତ କାମ ଅଛି।
ଓହୋ।
ଏମିତି ତାହେଲେ। ଆଉ। ଖରା କେମିତି ହଉଛି?
ନା ଆମଆଡେ ପୁରା ଜରସେ ହଉଛି।
ଆଉ ଏଇ ଯୋଉ ବର୍ଷା କାଲି ତମ ଆଡେ ହେଇଥିଲା।
ହଁ ଗୋଟେ ହେ ଯିବ ବୋଲି କହୁଥିଲ ବୁଲିବା ପାଇଁ ଯାଇଥିଲ।
ହଁ।
କୁ ଦିନ ଗୋଲ।
ଯାଇଥିଲି ଚାରିଟା ବେଳେ ଯାଇଥିଲି।
ହୁଁ।
ଆଉ ତମେ ତମେ ତମେ ବୁଲି ଫୁଲି କୁଆଡେ ଯାଉଛ ନା ଯାଉନ?
ହୁଁ।
ଆଉ ରାତିରେ କଣ ଖାଇଥିଲ?
ଆଉ କଣ?
ରାତିରେ କଣ ଖାଇଥିଲ?
କାଲି ରାତିରେ ରୁଟି ଡ଼ାଲମା।
କାଲି ଆମ ପଟେ ବର୍ଷା ହେଇଥିଲା ଯେ ଆମର ପକୁଡ଼ି କରିକି ଖାଇଲୁ।
ବର୍ଷା ହଉଛି ତୋମ ଆଡେ?
କାଲି ଆମୋ ଆଡେ ଏତେ ବି ଜୋରରେ ବର୍ଷା ହେଇନି ଅଳ୍ପ ବର୍ଷା ହେଇଛି।
ଲାଇନ୍ ଥିଲା ନା କାଲି?
କାଲି ଲାଇନ ଥିଲା। ଉଁ ମାନେ ପ ଯାଇଥିଲା ହାରି ପୁଣି ଆସିଲା କେତେଟା ବେଳକୁ କହିଲ। ଆସିଲା ଆଠଟା ବେଳୁ ଏତେ ଜୋରେ ଘଡଘଡି ବର୍ଷାରେ ବି ଆଇଚି ଭାରି ଲାଇନି ମୁଁ କାଲି ବିଶ୍ୱାସ କରିପାରିଲିନି।
କାଲି କେତେଟା ବେଳେ ଆଇଲା ଲାଇନି।
ସାଢ଼େ ଆଠଟା ବେଳେ।
ମାଡ ବିିକା ଲାଇନ୍ ପଳେଇଥିଲା ରାତି ଦଶଟା ରେ ଆଇଲା।
ଆମ ପଟେ ଗୋଟେ ମଟର ପୋଡ଼ି ଯାଇଛି ତଥାପି କାଲି କେମିତି ଲାଇନ ଅଇଲାଇ ଲାଇନି ନିଜକୁ ନିଜେ ଭାବିଲାଣି ସ। ସତର୍କ ହେଇଗଲାଣି।
ଲାଇନି ତାହେଲେ ନିଜେ ବି ସତର୍କ ହଉଛି।
ହୁଁ।
ଗଛ ଲାଗିଛି ନା କ'ଣ ଛ ଆଡୁ ଗଛ।
ଆଉ ତମ ପଢାପଢ଼ି।
ପଢ଼ାପଢି ଚାଲିଛି।
କମ୍ପୁଟର କରୁଛୁ।
ହଁ ପତିକୋଟା
କ'ଣ ପିଜି ଡ଼ି ସିଏ କରୁଛ ନା ଡି ଏ ସି କରୁଛ। ଏ ପିଜି ଡ଼ି ସିଏ ଆଉ।
ତମେ କରିକି ତମେ ସବୁ
ହଁ ମୁଁ କରିଛି ଓଏସ୍ ସି ଆଇ ଟି।
ଉଁ ହୁଁ।
ତମେ ଓଏସେ ସି ଆଇ ଟି କରୁଛ କି।
ନାଁ। ହୁଁ।
ଇଆ ପଛୁ ଏଇ ଟେଥେ ସାର୍ଟିଫିକେଟ ପାଇବୁ ବୋଲି।
ଆଉ ଆମ ପଟ ତ ଖାଲି ବର୍ଷା ନାହିଁ ଖାଲି ମିଛ ପବନ ରେ ଏତେ ଜୋରେ ଦଉଛି। ଆଉ କ'ଣ କୁହ।
ଆଜି ପାଗୁ ମାନେ ଦେଇଛ।